କଣ କରୁଛ?
ଏନା ସରିଲା ସବୁ କାମ ଆଉ ଏଇଠି ବସୁଛୁ ଆଉ।
ହୁଁ।
ଓହୋ ଆଉ ତମେ ତମର ସବୁ କାମ ସିରିଲାଣି।
ହଁ କାମ ସରିଲାଣି ଆଉ। ଆଜି କଣ ରୋସେଇ ହେଇଥିଲା?
ଭାତ, ଡଲମା, ଭଜା, ଜହ୍ନି ତରକାରୀ।
ଆଉ ଆଉ ସେ ଭାତ, ଡଲମା, ଭଜା, ଆଉ କଣ।
ଭଜା ତରକାରୀ ହେଇଥିଲା।
ତକାରୀ କି ତକାରୀ ଜହ୍ନି ତକାରୀ।
ହୁଁ ଜହ୍ନି ଆଳୁ ତରକାରୀ ହେଇଥିଲା ଜହ୍ନି ଆଳୁ ତରକାରୀ ହେଇଥିଲା।
ଜହ୍ନିଆଳୁ କେମିତି କେମିତିଆ ତରକାରୀ।
ଉଁ ସୋରିଷ ଉ ପୋସ୍ତ ଭଳିଆ ଯେମିତି ଜହ୍ନି ପୋସ୍ତ। ତାକୁ ଉ ସେମିତି ହେଇଥିଲା ଆଉ ଶୋରିଷ ବାଟଣ ଦେଇକି ଆଉ। ଆଉ ଆଉ ପୁଅ ହରିଆ ଖାଇ ସାରିଲେଣି।
ହଁ ଖାଇସାଇଲୁଣି ଆଉ ଜହ୍ନି ଜହ୍ନି ଆଳୁ ପୋସ୍ତ ଦେଇନା ଖାଲି ସୋରିଷ ବାଟଣ।
ବାଟଣ ଦିଆ ହେଇଥିଲା ଜହ୍ନି ଆଳୁ ଜହ୍ନିକୁ ଭାଜିଦବୁ ଆଗେ ତେଲରେ ଭାଜି ଦେଇ ଇକି ତାପରେ ଆଳୁକୁ ଭାଜିବ ଆଳୁ ଭାଜି କି ତେଲ ଗରମ କରିକି ପିଆଜ ପକେଇକି ତାପରେ ମସଲା ପକେଇବ। ମସଲା ପକେଇକି ଲଙ୍କା ଗୁଣ୍ଡ ହଳଦି ଗୁଣ୍ଡ ପକେଇକି ମ ସଲା କଷିବ ଟମାଟୋ ଧନିଆ ପତ୍ର ତାକୁ ଏମିତି ପକେଇ କି ଅ ମସଲା କଷିବ ମସଲା କଷି ସାରିଲା ପରେ ଜହ୍ନିକି ପକେଇବ। ଜହ୍ନି କୁ ପକେଇ ସାଇଲା ପରେ ଆଳୁକୁ ପକେଇବ ତାପ୍ ତାକୁ ଟିକେ କଶା କଷି କରିବେ ସେ ଟିକେ ଭଲ ସେ କଷି ହେଇ ସାରିଲା ପରେ।
ହୁଁ ହୁଁ ପାଣି ବେଶିରେ ନା ଅଳ୍ପ ଟିକେ ଟିକେ।
ଅଳ୍ପ ଅଳ୍ପ ଯାଉ ତମ ଅନୁସାରେ ଯଦି ପୁରା ଶୁଖିଲା କରିବ ଶୁଖିଲା କରିବ ଯଦି ଅ ଳ୍ପ ପାଣି ରଖିବ।
ହୁଁ। ହୁଁ ଜହ୍ନି କି ଆଉ ଗୋଟେ ପ୍ରକାରେ କଲେ ଭଲ ଲାଗିବ ଯେ ଯୋଉ ମୁଗ ଯାଇ ପକେଇକିନା। ସେ ସେମି ଜହ୍ନିକି ପୁରା କଣ
କେମତି ସେଟା ହବ।
ଯାଉଚି।
ସେଟା କେମିତି କରାଯାଏ।
ହଁ।
ସେଟା କେମିତି କରାଯିବ।
ହ ସେଟା ହଉଛି ଘଁ ହ ସିଏ ବା ହଉଛି ଜହ୍ନି ଟାକୁ ସେମିତି କାଟିକି ଚୋପା ଛଡେଇକି ଭାଜି ଦବ ଭଲସେ ତେଲ ମାରିକି ଯୋଉ ପାଣି ମାରିକି ଭାଜି ଦବ ତେଲରେ।
ଭାଜି ସାରିକି କାଢି ପୁରା ଭଲସେ ଭାଜି ଦବ ପାଣି ଜମା ରହିବନି। ଭାଜି ଦେଇକ ଆଳୁ ସେମତି କାଟିଦବ ଆଉ କାଢିଦବ ମୁଗ ଯାଇକି ଯଦି ଦେଶୀ ମୁଗ ଯାଇ ତ ଭଜା ହବନି ସେଇ କିଣା ମୁଗଯାଇ ହେଥିବ ଭଜାହବ। ଭାଜିଦବ ଟିକେ ଉଷୁମ କରି ଭାଜି ଦେଇକି ପାଣିରେ ବତୁରେଇ ରଖିଦବ ଟିକେ ଶୀଘ୍ର ହବାକୁ ବ ମାନେ ଶୀଘ୍ର ହବ। ବଜି ଦବ ତା ଅଧା ପିଆଜ ରସୁଣ ସବୁ ଟିକେ କଷି କଷି ଦବ। କସି କୁସା ଦେଇକି ସେ ମୁଗ ଯାଇ ପକେଇଦବ। ପକେଇ ଆଳୁ ପକେଇକି କଷି ଦଉ ସେ ଭଲସେ ମିଷେଇକି ପାଣି ମରିଗଲେ ପରେ ଜହ୍ନିକି ପକେଇଦବ ଜହ୍ନି କୁ ପକେଇ କି ଟିକେ ପାଣି ମରିଗଲା ମାନେ ପାଣିିକେ ବାଗ ଦେଇଦବ ବସିକି ବସିକି ପାଣି ମରିକି ଟିକେ ଟିକେ ଯୁକୁ ଯୁକିଆ ହେଇଥିବ ଗରମ ମସଲା ପକେଇ ତାକୁ ଓଲେଇଦବା ଆଉ ଭଲ ଲାଗିବ। ଜହ୍ନି, ମୁଗଜାଇ, ଆଳୁ। ହଉ ହୁଁ
ହ
ହୁଁ ଆଉ କଣ?
ଆଉ ତମ ତମ ଘର ପାଖାପାଖି ସବୁ ଗଛ ଗଛ ଅଛି ନା? ଗରମ ଯଉ ଭଳିଆ ହଉଛି ତମ ଘର ପାଖାପାଖି ଗଛ ଗଛ ଅଛି। ନା ଯୋଉ ଗରମ ଜୋର ହଉଛି।
ହଁ ହଁ ଗଛ ଗୁଛ ସବୁ ଅଛି ଭଲ ହଁ ପାଖରେ ସବୁ ଭଲ ଗଛ ବଛ ଅଛି। ଜାମୁକୋଳି ଅଛ ବାରି ରେ ଜାମୁକୋଳି ହେଇଛି। ଆଛ ହଉ ଭ ଛୁଆ ଛୁଆ ସବୁ ଆସି ଖାଉଛନ୍ତି।
ଫୁଲ ଗଛ କଣ ଅଛି?
ଆଁ
ବାରିରେ କଣ ଫୁଲ ଅଛ ସବୁ ଲଗେଇଛ?
ଫଲ ଗଛ ଏଇ ମନ୍ଦାର ଗଛ ସବୁ ଲାଗିଛି। ମନ୍ଦାର ଗଛ ଟଗର ଗଛ ଏଠି ଲାଗିଛି ଆଉ। ମନ୍ଦାର ନାଲି ମନ୍ଦାର, ଗୋଲାପୀ ମନ୍ଦାର, ହଳଦିଆ ମନ୍ଦାର ଲାଗିଛି ଆଉ। ଏମିତି ଆଉ ତମ ଆଡେ ଚାଷ ବାସ କଣ ହୁଏ?
ଜୋର ହଉଛି।
ହୁଁ
ଚାଷ ଚାଷୀ ମାନଙ୍କ ମନ ପୁରା ଦୁଃଖ ହେଇଗଲାଣି ତା ହେଲେ ଚାଷ ଟିକେ ହବ ଆଉ।
ଆ ବାରି ଘରେ ସବୁ କଣ ଲଗେଇଛ ଖରାଟିଆ ପାରିବା ସବୁ?
ଖରାଟିଆ ସବୁ ଲାଗିଛି ଜହ୍ନି ଲାଗିଛି।
ଆଉ ଭେଣ୍ଡି, ବାଇଗଣ ଆଉ କାକୁଡି ଏ ସବୁ ଲାଗିଛି ଆଉ।
ହୁଁ ହୁଁ
ବାରି ଘରେ ଗୋଟେ ଛୋଟ ବଗିଚା ଭଳିଆ ହେଇଛି ଆଉ। ଫୁଲ ଗଛ ସବୁ ଲାଗିଛି ଟଗର ଗଛ ମନ୍ଦା ହଁ ଆଉ ହୁଁ ଗ ଛର ବଗିଚା ଭଳିଆ ହେଇଛି ଗୋଟେ ଛୋଟ ବଗିଚା ଭଳିଆ ଫୁଲ ଗଛ ଲାଗିଛି ସବୁ। ର ଯୋଉ ମନ୍ଦାର ଗଛ, ଗେଣ୍ଡୁ ଏଇ ଯୋଉ ମନ୍ଦାର ଗଛ, ଟଗର ଗଛ ମଲ୍ଲୀଗଛ ଆଉ ହ ସବୁ ଫୁଲ ଗଛ ଲାଗିଛି ସବୁ ଭେରାଇଟିର ଆଉ।
ହୁଁ
ଅଛି ଆଉ।
ହଁ ଆମ ଆଡେ ଚାଷ ହେଲେ ଧାନ ଧାନ ଚାଷ ହବ ଏ ଧାନ ଅମଳ ବେଳେ ବିରି ପ କାହା ହବ ହୀରରେ ଆଉ ତା ପରେ ପରେ ଯିଏ ପାଣି ଫାଣି ମଡେଇକି ମୁଗ ଫୁଗ ଲଗା ତି ନହେଲେ ନାଇଁ ଆ ଧାନ ଆଉ ଧାନ ଖାଲି ଧାନ ଚାଷ ଆଉ ମୁଗ ବିରି, ମୁଗ ଆଉ କିଛିନା
ଆଉ କିଛି ଚାଷ ହୁଏନି?
ନା ନା ଆମର ଆଡେ କଣ ଚାଷ ନଈ କୁଳିଆ ଦିନ ଚାଷ ବାସ ହବ।
ନଇ କୂଳ ପାଖରେ ବାଦାମ ମୁଗ ତାଙ୍କର ସବୁବେଳେ ଚାଷ ହୁଏ ନଈକୂଳ ସାଇଡରେ।
ହଁ ସେ ସବୁ ଚାଷ ତ ଯୁଆଡେ ବି ନଈ ନାହିଁ ବି ଯେ ପାଣି ମଡେଇକି ସବୁ କରୁନାହାନ୍ତି।
ହୁଁ। ତଣ୍ଟିଟା କଣ ହେଇଛି।
ଆଉ ଆଉ ମୁଣିରେ ଫୁଲ୍ ସବୁ କରିଛନ୍ତି।
ଉଁ
ତମ ଭଉଣୀ ଫୋନ ଫାନ୍ କରୁ ନ୍ତିକି
ହଁ ସେ ତ ଏଇଠି ସବୁ ଆଉ। ଫୋନ କରିଥିଲା ଯେ ମୁଁ ଫୋନରେ ହଁ ଫୋନରେ କଥା ଆଜି କଥା ହଉଥିଲି ମେଡିକାଲ ଯାଇଥିଲା ତାର ହବ ତ। ସାତ ମାସ ଚାଲିଛି କାଲି ଯାଇଥିଲା ମେଡିକାଲ ଫେରିକି ଆଇଥିଲା ଡାକ୍ତର ନଥେଲା। ଆଜି ଯାଇଥିଲା କହିଲା ଆଜି ଯାଇଥେଲୁ ଶାଶୁ ଯାଇଥିଲେ ସାଙ୍ଗେରେ ଶଶୁର ଯାଇଥିଲେ। ଯାଇଥିଲା ଆଉ। ଥିଲା ଆଉ।
ହଁ ଶାଶୁ ଶ୍ୱଶୁର
ହୁଁ।
ଅଛନ୍ତି ଘରେ।
ହୁଁ। ଆସଛନ୍ତି ଆଉ ଆ ଛୁଆଙ୍କର ସ୍କୁଲ ସବୁ ଖୋଲିଯିବ ଏବେ।
ସ୍କୁଲ ଖୋଲିଲା ଫୁଣି ରୋଟିନ୍ କୁଲ୍ ଉଠ ବ୍ରସ କରା ତାଙ୍କୁ ଖୁଆଇବାକୁ ଦିଅ ତମେ କଣ ସଖାଳୁ ଫୁଣି ଚୁଡ଼ାଗୁଣ୍ଡ ଖାଆନ୍ତି ସଖାଳେ ଚୁଡ଼ାଗୁଣ୍ଡରେ ଏମିତି ସବ ପଡେ ଘର ଚୁଡା ଗୁଣ୍ଡ ତିଆରି କରେ ସବ୍ କାଜୁ ଚୁଡ଼ା ଗ ଗହମ ଆଁ ଯୋଉ ହଁ ହଁ ଘର ଛତୁଆରେ ଏମିତି ଆଁ କଁ କହିଲ?
ଘର ଛତୁଆ ସବୁ କଣ କଣ ପକେଇକି କର?
ଚୁଡ଼ା ଗହମ ଅ ପିସ୍ତା ଆଉ କାଜୁ। ଅ ମଖାନ ଆଉ ଯୋଉ ଅକ୍ରାଟ
ହୁଁ
ମିଶ୍ରି ତା ଭିତରେ ଯଦି ଯିଏ ଗ୍ରାଇଣ୍ଡର କଲା ମିଶ୍ରି ଗ୍ରାଇଣ୍ଡର କରିବ ସବୁ ଗ୍ରାଇଣ୍ଡର କରିକି ଉଁ ଏଁ ତାକୁ ମିସ୍ କରିବ ମିସ୍ କରିକି ବିସ୍କୁଟ ବି ଯିଏ ପକେଇ ପାଇଲେ।
ହୁଁ ବିସ୍କୁଟୁଟା ପଡ଼ିଲେ ଟିକେ ଭଲ ରହିବନି ଗୁଣ୍ଡଟା ଫ୍ଲେଭର ପାଇଁ
ରେ ଯିଏ ଅଳ୍ପ କିଛି କରିକି ଡବାରେ ପ୍ୟାକ୍ କରିକି ରଖିବ ଯଦି ଅଳ୍ପ ବିସ୍କୁଟ୍ ପକେଇ ପାରିବ ମି ମିଶିରିଟା କିନ୍ତୁରୁ ଛୁଆଙ୍କ ପାଇଁ ଭଲ। ମିଶ୍ରି ଗ୍ରାଇଣ୍ଡର କରିଦେଇକି ଚୁଡ଼ାଗୁଣ୍ଡରେ ଅଁ ଖଇଦବ ଏମିତି ହୁଁ।
ଏଇ ଗୁଜୁରାତି ଫୁଜୁରାତି ଗୁଣ୍ଡ ଦିଆ ହୁଏ
ହଁ ସେମିତି ଗୁଜୁରାତି
ହଁ ସେ ନହେଲେ ମୁଁ ତ ମୁଁ ସବୁ ପକେଇ ପକାଇ କରିଦେଇ ଗୁଡ଼ ପକେଇ ଦେବି। ମୁଁ ଖାଇଲା ବେଳେ ଟିକେ ଗୁଡ଼ ପକେଇବି।
ହଁ ଗୁଡ଼ଟାବି ଭଲ ଜିନିଷ ବାଦାମ ମଞ୍ଜି ଏମିତି ସବୁ ପକେଇକି ଆଉ ହୁଁ।
ଗୁଡ଼ ପକେଇଦିଏ ପୁସ୍ତାଙ୍ଗ ଖାଲି ଖାଲିବିି ମୋ ସାନ ପୁଅତ ଖାଲି ଗୋଳେଇକି ଦେଇଦିଏ କିଛି ମିଶ୍ରି ମିଠା ପକାଏନି।
ସେମିତିବି ଖାଇପାରିବ ଆଉ ନଅଟା ସାଢ଼େ ନଅଟା ବେଳକୁ ପୁଣି ଖାଇବାକୁ ତାକୁ ଦିଏ ଥର ରୁଟି ଭ ଯା ହଉ ନହେଲେ ପରଟା ଭଜା ହଉ ନହେଲେ ମ୍ୟାଗି ଚାଉମିିନ୍ ଯେତେବେଳେ ଯାହା ହେଇଥାଏ ଘରେ ସେଖାଏ ତାପରେ ପୁଣି ବାରଟା ବେଳକୁ ଯେମିତି ଭାତ ନାମ ଭାତ ଡାଲି ତରକାରୀ ଆଉ ଭଜା ଆଉ ଚ ଚାରିଟା ବେଳେ ସେମିତି ସେଉ ଫଳ ହଉ ନହେଲେ ବିସ୍କିଟେ ହଉ ସେମିତି ଆଉ ଖାଇବ ରାତିରେ ରୁଟି ଆଉ।
ହଁ ସ୍କୁଲ୍ ଖୁଲିଲେତ ପ୍ରତି ଘର ଘର ସେଇୟା ଆଉ। ତାଙ୍କ ଯବରଦସ୍ତ ଏଟା ଦିଅ ସେଟା ଦିଅ ସେମିତି ଦିଅ
ହଁ। ହଁ ଆ ଘରେ ଶୋଇଚନ୍ତି ସବୁ?
ନାଇଁ ଉଠିଲେଣି ପିଲାମାନେ ଉଠିଲେଣି ଆଉ ଶୋଇଚନ୍ତି ଅଳ୍ପ। ହୁଁ ଆଉ କଣ ସବୁ
ରାତି ରୋଷେଇ ରୁଟି?
ରାତିରେ କଣ ଏଇ ହବ ସବୁ ସବୁ ପାଠା ସାଠ ପଢେଇ ସାରିଲେ ପୁଣି ହବୁ ଆଉ।
ହୁଁ ଟାଇମ୍ ରେ ପାଠ ପଢିକି ତାପରେ ରୋଷେଇଟା ହବନା କେମିତି
ହଁ ଆ ତାପରେ କଣ କର।
ହଁ ଆମର ରୁଟି ହବ ଆଉ କଣ ରୁଟି ତରକାରୀ ତଡକା ବତୁରେଇଚି। ଆଉ ରୁଟି ତଡ଼କା କରାହବ ଆଉ।
ହୁଁ।
ହୁଁ।
ତଡ଼କା କେମିତି ସିଜେଇକି ତମେ କରନା ଡାଇରେକ୍ଟ ଏକା ସହ ପକେଇ ପକାଇ ଦେଇକି ପ୍ରେସରେ ବସେଇ ଦିଅ?
ନାଁ ଧୋଇ ଦେଇକି ସିଝେଇଦବ ଲୁଣ ହଳଦୀ ଦେଇକି ସିଝେଇବେ ସିଝେଇବେ ନା ଲୁଣ ତାକୁ ଫେସ୍ ଧୋଇ ଦେଇକି ଆଗେ ତଡ଼ାକା ବତୁରେଇ ଦବ ବତୁରେଇ ଦବ ଅଁ କରିବା ପ ଥିବା ପା ଚାରି ଘ ଚାରି ପାଞ୍ଚ ଘଣ୍ଟା ଖଣ୍ଡେ ଥିବ ତାକୁ ବତରେଦବ ବତରେ ଦେଇକି ତାକୁ ଭଲସେ ଧୋଇ ଦବ ଦେଇକି ପ୍ରେସର୍ରେକି ନର୍ମାଲ କଡ଼େଇରେ କିଡେକିଚିରେ ତାକୁ ସିଝେଇବ ସିଝେଇକି ସିଝି ଗଲା ପରେ ଲୁଣ ଆଗେ ପକେଇଦବ ପାଣି ଦବ ତାପରେ ଲୁଣ ପକେଇକି ସିଝେଇଦବ ସିଇଟା ହେଲାପରେ ସିଝି ଗଲା ପରେ ତାକୁ ପଗାରିବ ଆଉ ତାର ଫୁଟେଇବ ଯାହା କଡ଼େଇ ବସେଇକି ତେଲ ପକେଇବ ତେଲ ପରେ ପିଆଜ ପକେଇବ ପିଆଜ ଯ ରସୁଣ ଅଦା ଛେଚା କଞ୍ଚାଲଙ୍କା ଛେଚା ତାପ ରେନ ହାଉନ ଦେଉନ ଅଁ ଗୁଣ୍ଡ ଜିରା ଗୁଣ୍ଡ ଧନଆ ଗୁଣ୍ଡ କରି ପାଉଡ଼ର। ହଁ କସ୍ତୁରି ମେଥି ହଁ ମସଲା ଗୁଣ୍ଡ ପ - - ପକେଇକି ହଁ ତାପରେ ଟମାଟୋ ଧଣିଆ ପତ୍ର ଅଁ - -
ନା ଆମଡା ଡା ଇଣ୍ଟେଜିଜେ କଲେ ସବୁ ପକେଇବୁ ମାନେ ଧୋଇ ଧାଇ ଦେଇକି ଭଲ ସେ ତାରେ ଟମା - - ଟ ପିଆଜ ସବୁ ଯାହା ଗୁଣ୍ଡ ଯାହା ପକେଇବା ତା ମାନେ ଠିକ ମେଜରମେଣ୍ଟ କରିକି ମାନେ ମାପ କରିକି ଓ ପକେଇ ଦେଇ ହଁ।
ହୋଇଦବ ନା?
ହଁ ମେଜରମେଣ୍ଟ କରିକି ତାକୁ ପକେଇ ପାକେଇ ଦେଲେ। ପୁରା ଫୁସିଲ ଫିସିଲ ଦେଇଦବ। ଏଟା ତା ପୁଣି ଭଲସେ ସିଝେଇଦବ।
ହଉ ପୁଆ ହେରିକା ଖାଇବେ ଏଁ ଜା ଖାଇବାକୁ ଦବ ନା କଣ ଡାକୁଚନ୍ତି। ହଁ।